ହ୍ୟାଲୋ।
ଆପଣ ଏବେ ଫ୍ରି ଅଛନ୍ତି?
ହଁ ହଁ ଫ୍ରି ଅଛନ୍ତି ଆରେରେ କେତେ ଦିନ ପରେ ଫୋନ କରିଛନ୍ତି!
ହଁ ହଁ ମୁଁ ଭଲ ଅଛି ଆପ ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ଅଛି। ଏଇ ଖରା ଦିନରେ ଗରମ ସବୁଆଡେ ପଡୁଛି ଆଉ କୁଆଡେ ଉମ ଯିବା ହଉନି ଏମିତି ଅଛି ଆଉ
ଆଚ୍ଛା ଆଚ୍ଛା ମୁଁ କହୁଥିଲି କି? ଆପଣ ଯୋଉ ମୋ ଜନ୍ମ ଦିନରେ ଗୋଟେ ପାଣ୍ଡା ଟା ଦେଇଥିଲେ। ସେଇଟା ବହୁତ କ୍ୟୁଟ ହେଇଚି।
ଆରେ ବା ହଁ ସେଇ କଥା ମୁଁ ପଚାରିଥାନ୍ତି। ମୋ ପାଣ୍ଡାଟା କେମିତି ହେଯିବ ମାନେ ଆପଣ ଆଗେ ପ୍ରଥମେ ହନ୍ତୁ ମାନେ ଜନ୍ମଦିନଟା ସେଲିବ୍ରେଟ୍ କେମିତି ହେଲା। ମାନେ ସମସ୍ତେ ତ କିଏ କେତେ ପ୍ରକାର ଗିଫ୍ଟ ଦେଇଥିବ। କଣ ଦେଇଥିବ ମୁଁ ଜାଣିନି ମୁଁ କହି ସେ ଭାଲୁ ମାନେ ପାଣ୍ଡା। ହଁ ସେଇଟା ଦେଇଥିଲି ସେଇଟା କଣ ଆପଣ ଆପଣଙ୍କର ପସନ୍ଦ ଆସିଲା।
ମତେ ସେ ପାଣି ଟା ବହୁତ ପସନ୍ଦ ଆଥିଲା। ଆମ ଘର ତଳେ ଗୋଟେ ଖୁସି ରୁହେ ଆଉ ଆମ ଘର ପାଖରେ ଗୋଟେ ରୁଦ୍ରାଶ ରୁହେ ସେ ହଉ ସେଇ ଖୁସି ଆମ ତଳ ମରେ ହୁଏ।
ଓ ମାନେ ପୋଟେ ପିଲାଟା ନା ଖୁସି।
ହଁ ହଁ।
ହଁ ହ ହ ହ ଆଉ ଗୋଟେ କିଏ ରହୁଥିଲେ।
ଆଉ ଆମ ଘର ପାଖରେ ରୁଦ୍ରାଂଶ ରୁହେ।
ସେ କିଏ ମାନେ ପିଲାଟେ
ହଁ ସେ ଚାରି ବର୍ଷର
ହ କହନେ ଗୁଣ୍ଡ ପିଲାଟି।
ହଁ। ତା ଆମେ ତିନି ଜଣ ସେଇ ପାଣ୍ଡୁ ସହିତ ଖେଳୁଥିଲୁ।
ହଁ ହଁ।
ଆମ ତିନି ଜଣ କୁହ ପାଣ୍ଡୁ ବହୁତ ଭଲ ଲାଗିଲା। ଆଉ ତାପରେ ମୁଁ ସେଦିନ ଫାଷ୍ଟ ସକାଳୁ ଉଠିକି, ଆମ ଘର ପାଖର ମେଘନେଶ୍ଵର ମନ୍ଦିର ଯାଇଥିଲି। ସେଇଠି ପୂଜା କରିକି ଧୂପ ଜାଳିକି ଆସିଲି। ତାପରେ ପୁଣି ଜଗନ୍ନାଥ ଥିଲି ସେଇଠି ବି ଭୋଗ ଲଗେଇକି ଧୂପ ଜାଳିକି ଆସିଲି। ତାପରେ ଆମ ଘରେ ପୁରୀ ଆଉ ବୁଟ ମଟ ତରକାରୀ ହେଇଥିଲା। ଆଉ ତାପରେ ସିମି ଖିରି ବି ହେଇଥିଲା। ଆମେ ମୋ ର ଜଣେ ସ୍କୁଲ ର ସାଙ୍ଗ ଆସିଥିଲା। ଆଉ ଆମ ଘର ପାଖରେ ଯାଇ ଖୁସି ଆଉ ମୋ ଭାଇ କ୍ରିଶ ବି ଆସିଥିଲା।
ହଁ ହଁ। କେ କେକ୍ ବି କଟଲା
ହଁ କେକ୍ ବି କଟା ହେଇଛି। ମୋର କେକ୍ ଟା ଯୋଉଟା ହେଇଥିଲା। ସେଇଟା ଆମେ ଆମ ଆଗ ତା ଘରେ ଜଣେ କେକ୍ ବନାନ୍ତି ଆମେ ତାଙ୍କୁ ଦେଇଥିଲୁ। କେକ୍ ତ ସିଏ ଆମକୁ ବନେଇକି ଦେଇଥିଲେ ମୋ ଦିଦି ଯିଏ ସିଏ ମାନେ କେକ୍ ର କେମିତିକା ଡିଜାଇନ ହବ ସେଇଟା ଦେଖିକି ଦେଇ ଦେଇଥିଲେ। ସେ ଗୋଟେ ସୂର୍ଯ୍ୟମଖୀର ଡିଜାଇନ ଟା ହେଇଥିଲା।
ଆଚ୍ଛା ଆଚ୍ଛା ହଁ ବଢ଼ିଆ ଆଉ ଆଉ କଣ ସମୟସ୍ତ ଗିଫ୍ଟ ଦେଲେ।
ମତେ ମୋ ସାଙ୍ଗ ଗୋଟେ ପରଫ୍ୟୁମ ଟେ ଦେଇଛି। ଆଉ ସେଇଥିରେ ଗୋଟେ ଲ ଚକବାଇ ଦେଇଥିଲା। ଆଉ ଗୋଟେ ରୋଜ ର ଯୋଉ ଲଲିପପ୍ ଚକୋଲେଟ
ହଁ ଆରେ ବାହ ବଢ ଆଉ। ଆଉ ବାଟ ତାହେଲେ ଏମିତି କଟିଲା ତାର ନା।
ହଁ।
ହଁରେ ବା ବଢିଆ ଆଉ ତାହେଲେ ସମସ୍ତ ାରୁ ସେ ଯୋଉ ଗିଫଟ। କେମତି ଲାଗିଲାନ ମୋ ଗି ଭଲ ଲିଲା ଅନ୍ୟମାନେେ ଗିଟ୍ ଭଲ ଲାଗିଲା।
ପାଣ୍ଡୁ ଟା ବେଶୀ ଭଲ ଲାଗିଲା। ପାଣ୍ଡୁ ଟା ପୁରା ମାନେ ବଡ ବି ହେଇଥିଲା ମୁଁ ଭାବିନଥିଲି ଏତେ ବଡ ହେଇଥିବ ବୋଲି। ହେଲେ ସେ ବହୁତ ବଡ ହେଇଥିଲା। ମୋର ହାଇଟ ହଉଛି ଶହେ ପତି ତେପନ ସେଣ୍ ସେର ଆଉ ପାଣ୍ଡୁର ହଉଛି ଶହେ ଚାଳିଶ ସେଣ୍ଟିମିଟର
ମାନେ ମିଟର ସେଣ୍ଟିମିଟର ମାନେ କେତେ ମାନେ ହାଇଟ୍ ଫୁଟ କେତେ କେମିତି?
ମାନେ ମୋର ଫୁଟ ହଉଛି ଚାରି ଫୁଟ ଏଗାର ଇଞ୍ଚ ସିଏ ସେଇ ଚାରି ଫୁଟ ଆଠ ନଅ ଇଞ୍ଚ ତ ହେଇ ହିଁ ଯାଇଛି।
ଆରେ ବା ତାହେଲେ ତମ ଠାରୁ ବି ସେଇଟା ବଡ ଅଟେ!
ହଁ।
ତ ଟେକି ପାରଛ ନା
ହଁ ମୁଁ ଟେକିଲା ବେଳକୁ ମୁଁ ତା ଭିତରେ ପୁରା ଲୁଚି ହେି ଯାଉଛି ମୁଁ ଯଦି। ତା ପଛରେ ଛିଡା ହେବି ତାହେଲେ ମୁଁ ପୁରା ଲୁଚି ହିଁ ଯିବି
ଆରେ ଆରେ। ଆଉହେଲେ ସେ ଯେଉଁ ତଳ ଘରେ ଯେଉଁ କହୁଥିଲେ ଖୁସି ବୋଲି ଯେ ପିଲାଟି ତାକୁ ଦେଇଦଉନାହାନ୍ତି ଦି ଚାରି ଦିନ। ପାଇଁ ସେ ଖେଳିବ ତାଙ୍କର ଘରେ।
ନାଇଁ ନାଇଁ ମୁଁ ଅ କହିଦେଇଛି ଆମର ଖୁସି ଆଉ ରୁଦ୍ରାନ୍ତ କ କି ସେମାନେ ଆସିକି ଆମ ଘରେ ଖେଳିପାରିବେ। ହ୍ୟାଲୋ। ଆପଣଙ୍କୁ ଶୁଭୁଛି ମୋ କଥା ହ୍ୟାଲୋ। ହ୍ୟାଲୋ। ଆପଣ ଏଠିକି ଆସନ୍ତୁ। ମତେ ଆପଣଙ୍କ କଥା ଶୁଭ ହଉନି ତ ଆପଣ ସେତେ ଦୂରରେ ଛିଡା ହେଲେ ମାନେ ନେଟୱାର୍କ ଟା ଠିକ ଠାକ୍ ଆସୁନି।
ଓହୋ ନେଟୱାର୍କ ଇସୁ ହଉଛି ଆଉ
ହଁ ଏବେ ମତେ ଶୁଭିଲା।
ମୁଁ କହିଲି କି ଯେଉଁ ରୁଦ୍ରାଂଶ କଥା କହୁଥିଲେ ସେ ଯେଉଁ ପାଣ୍ଡାଟା ଯେଉଁ ଖେଳନାଟା ସେଇଟାକୁ ତାକୁ ଦେଲେ ଦୁଇ ଚାରି ଦିନ ପାଇଁ ସେ ଖେଳିକି ତାଙ୍କ ଘରେ ଆଣିକି ଫେରାଇ ଦିଅନ୍ତାନି?
ହଁ ହଁ ମୁଁ ସେଇ କଥା କହିଲି କି ସେମାନେ ଆସିକି ମୋ ଘରେ ଏଇଠି ରୁଦ୍ରାଂଶ ଖେଳି ପାରିବ ମୁଁ ମନା କରିବିନି ପାଣ୍ଡା ସହ ତାକୁ ବି ସେ ପାଣ୍ଡା ଟା ବହୁତ ଭଲ ଲାଗିଲା ସେ ତାକୁ ପାଣ୍ଡୁ ଡାକୁଥିଲା ଆଉ ତାପରେ ବି? ସେ ତାକୁ ଏମିତି ତା ଗୋଡ ଧରିକି ତାକୁ ଏମିତି କୁଢେଇକି ବି ଖେଳୁଥିଲା ମୁଁ ତାକୁ କହିଛି ସେ ଆମ ଘରେ ଆସି ଖେଳିପାରିବ।
ହଁ ତାଲେ ହେଲା ଆ ତାହେଲେ ଆହୁରି ଗୋଟେ କଥା କହିବି ସେ ଯେଉଁ ଆପଣଙ୍କର ଯେଉଁ ପିସ୍ନା ନିଜେ ହେବେ ତାଙ୍କର ଗୋଟେ ଗୁଣ୍ଡ ପିଲାଟ ଅଛି ପରା।
ହଁ।
ହଁ ସିଏ ଭାରି ଭଲ ପାାଏ ସେ ପାଣ୍ଡା ସେଥିରେ ଖେଳିବା ପାଇଁ ମାନେ ପାଣ୍ଡା ମାନେ କଣ୍ଣ୍ଡେ ସେଥିରେ ଖେଳିବାକୁ ଭଲ ପାାଏ ସେ ପିଲାଟାକୁ ଦେଇ ଦେେଲେ ସେ ମାସେ ପନ୍ଦର ଦିନ ପାଇଁ ନେଇକି ତାଙ୍କ ଗାଁରେ ଖେଳନ୍ତାନି।
ନା ନା ସେମିତି ହେଇପାରିବନି ସିଏ ପୂର୍ବଥରକ ଆସିଥିଲା ମୋର ଯେତିକି ଥଣ୍ଡା ଥିଲା ସେ ସବୁ ପିଇ ଦେଇଛି ତ ଏଥରକ ଆସିଲେ ମୁଁ ଜମା ତାକୁ ମୋ ପାଣ୍ଡା ଦେବିନି ସେ ପାଣ୍ଡା ମୁଁ ତାକୁ ଦେଲେ ସେ ଦି ଦିନରେ ହିଁ ସେ ପାଣ୍ଡା ଟାକୁ ସେ ସେମିତି ଚିରିକି। ତୁଳା ବାହାର କରିକି ନେଇ ଆସିବ ମୋ ଭାଇ ତିନି ହଜାର ଟଙ୍କା ଦେଇକି ଆଣିଥିଲା ତ ମୁଁ ତାକୁ ଯବିନି ସେି ପୁରା ଗୋଟେ ଦିନ ବି ତାକୁ ଲାଗିବନି ତାକୁ ଛିଣ୍ଡେଇକି ରଖିଦ?
ତା ଭିତରେ ତ ମାନେ ପାଣ୍ଡରୋ ତ ରହିଥିବ ନା ତା ଭିତରେ ତୁଳା ବାହାର କରିଦ ନୂଆ ତୁଳା ପଶିବ।
ନା ନା ସେମିତି ହେଇପାରିବନି।
ସେମିତି ହେରିନ ନା ହଉ ହଉ ହେଉ ତାକୁ ନହେଲେ ଅଧା କାଟଟିକି ଦେଇଦେଲେ ସିଏ ନେଇ ଖେଳିବନି?
ନା ସେମିତି ବି ହେଇପାରିବନି।
ସେମିତି ହେଇପାରିବନି? ହଉ ତାହେଲେ ରୁଦ୍ରାଂଶ କଣ ଭଲ ପିଲାଟା। ଛୋଟ ପିଲାଟା ଯେଉଁ କହୁଛୁ ଚାରି ପାଞ୍ଚ ବର୍ଷରୁ ନା କେତେ?
ହଁ ସେ ଭଲ ପିଲାଟା ସିଏ ଆସିକି ମୋର କଣ୍ଢେଇ ନବ ବୋଲି ଜିଦ୍ଦି କରିନି ହେଲେ ମୋ ପିଇସି ପୁଅ ସିଏ ତ ଆସିକି ଜିଦ୍ଦି କରିବ। ରୁଦ୍ରା ତା ଘରେ ଯାଇକି କହିଛି କି ରୂପା ଦୀର ଯେମିତି ପାଣ୍ଡା ଅଛି ମତେ ବି ସେମିତି ଦରକାର। ହେଲେ ସେ ମୋ ପାଣ୍ଡା ନବା ପାଇଁ ଜିଦ୍ଦି କିଛି କରିନି।
ହଉ ତାହେ ଖେଳିବା ପାଇଁ ତକୁ ଘ ଭଲ ପାଇଏ ସେ ପାଣ୍ଡାକୁ ନା
ହଁ
ଓ ହଉ ତାହେଲେ ଆଉ ଭଲ ହେ ଆଉ ଖୁସି ଲାଗିଲା ମାନେ ଆପଣଙ୍କର ବାର୍ଥଡେଟାକୁ ଏତେ ସେଲିବ୍ରେଟ୍ କଲେ ଆଉ ମୋର ଗିଫ୍ଟଟାକୁ ବି ଆପଣଙ୍କରେ ପସନ୍ଦ କଲେ ଆଉ ସେ ଗିଫ୍ଟଟା ଆଉ କିଏ କିଏ ପସନ୍ଦ କଲେ?
ସମସ୍ତେ ମୋ ଘରେ ବି ସମସ୍ତେ ସେ ଗିଫ୍ଟ କୁ ପସନ୍ଦ କଲେ, ହେଲେ ମୁହଁ ଉପରେ କହୁନାହାନ୍ତି ଖାଲି କହୁଛନ୍ତି କି ସେଇଟା ପାଣ୍ଡୁ ଟା ବହୁତ ବଡ ହେଇଛି, ହେଲେ ସେମାନଙ୍କୁ ବି ସେଇଟା ବହୁତ ଭଲ ଲାଗିଛି ତର ସେ ପାଣ୍ଡା ନା ଗୋଟେ ଡ୍ରେସ୍ ବି ପିନ୍ଧିଛି।
ଆରେ ବା ସତରେ ହଁ ତାନ ବରା କେଉଠ ହେଇତ ତାଟା
ହଁ। ଖରମ୍ ବଡ ବଡ
ପାଣ୍ଡାର କଲର କଣ ମାନେ ପାଣ୍ଡାରେ ତ ବିଭିନ୍ନ ପ୍ରକାର କଲର ଆସୁଛି ଏଟାଟି
ହେଲେ ଯୋଉଟା ପାଣ୍ଡାର ରିଅଲ କଲର ବ୍ଲାକ୍ ଆଣ୍ଡ ହ୍ୱାଇଟ ସେ ହି ସେଇ କଲରଟା ହେଇଛି।
ତାହେଲେ ବଢିଆ ହେଲା ତ ତାହେଲେ ଆପଣ କହିବା କଥା ସେ ପଣ୍ଡା ଟା କାହାକୁ ଦେବେନି ସେମାନେ ଯିଏ ଆସିକି ଖେଳିପାରିବ ଫଟୋ ଉଠାଇ ପାରିବ ସେମିତି ହେଇପାରିବ।
ହଁ ସେମିତି ହେଇପାରିବ।
ଓ ହୋ ତାହାଲେ ଯାହା ଖୁସି ଲାଗିଲା ଆପଣ ବାର୍ଡେ ଏମ ଯି ଆଗ ସବୁ ବର୍ଷ କରନ୍ତି ନା ଏମିତି ଗୋଟେ ବର୍ଷ ଏମିତି ମାନେ କଲି
ନାଇଁ ସବୁ ବର୍ଷ ତ ମୁଁ କେକ୍ କାଟେ ଏ ବର୍ଷ କିନ୍ତୁ ପାଣ୍ଡୁ ଟା ଅଛି।
ଆଉ ଯୋଉ କଣ କହୁଥିଲି କହିଲେ ମାନେ ଆଗରୁ କିଛି ଟେଡି ଫେଡି ଥିଲା ନା ଖାଲି ଗୋଟେ ପାଣ୍ଡୁ ଆସିଲା।
ନା ୟା ଆଗରେ ବି ମୋ ପାଖରେ ବହୁତ ଟେଡି ଅଛି କଇଁଛ ର ଜିରାଫ ର ମୋ ପାଖରେ କୁକୁର ର ତିନିଟା ଟେଡି ଅଛି। ଠେକୁଆ ର ଦିଟା ଟେଡି ଅଛି ଅକ୍ଟୋପସ ଗୋଟେ ଅଛି। କୁକୁଡ଼ା ଚିଆଁ ଗୋଟେ ଅଛି। ଆଉ ତାପରେ ଗୋ ଗୋଟେ ଅଛି ମୋର ଜିରାପ ଅଛି। କଇଁଛ, ବି ଅଛି। ଆଉ ଗୋଟେ ମୋ କୁକୁର ଗୋଟେ ଟୋପି ବି ପିନ୍ଧିଛି ତାର ସେମିତି ଜିଭ ବି ବାହାରିଛି ଆଉ ତାପରେ ମୋ ପାଖରେ ଗୋଟେ ମାଙ୍କଡ ବି ଅଛି। ସେ ମାଙ୍କଡରେ ସେମିତି ମାନେ ଓହଳି ପାରିବ ସେ ମାଙ୍କ ଡ ସେମିତିକା ସେ ହେଇକି ଅଛି।
ଆରେ ବା ସାର୍ ଦୋକାନ ଦୋକାନ ବି ନେଇକି ମାନେ ଯେ ଏତେ ନଥଉ ଯେତିକି ଆପଣଙ୍କ ପାଖରେ ରେଡ଼ି ହୋଇଛି।
ହଁ ମୋ ପାଖରେ ବହୁତ ସାରା ଟେଡି ଅଛି। ମୋ ଭାଇ ଏ ବର୍ଷ ହିଁ ସବୁ ଟେଡି ତକ ମତେ ଦେଇଛି।
ଆପଣ ଭାଇ କଣ କରନ୍ତି।
ମୋ ଭାଇର ଗାଡି ଅଛି। ସେ କହିଛି ଏଥରକ ଗୋଟେ ନୂଆ ଅଟୋଟା ଆସିଲେ ଆମେ ଯିବୁ ନୟାଗଡ ବୋଲି।
ଆରେ ବା ତମ ଭାଇ ବଢ଼ିଆ ଭାଈ ଭଲ ନା ରାଗିଟା
ଭଲ ଭାଇ ଟା।
ନ ଦଫା ତ ଟ-
ନା ନା।
ତାହେଲେ ସେଟା ଗାଡ଼ି ଚଲଚ କରହୁଛ ସେ ମ ତୁ ଆ କେମତି ଏଇଠିଦବି ଆପଣ ଜାଣିପାରୁନଥିବ-
ନାଁ ନାଁ ସେ ପିଏନେ
ନାଇଁ ସେଇଟା ସେମତି ଜଣା ପଡିଯିବ ପିଇଥିଲେ-
କହ ତ ଭାଇ ଏଇଟା ଭଲ ଭାଇଟେ ନା କଣ-
ଇଏସ୍।
ଭାଇ କି ଗାଡି ଚଲାନ୍ତି?
ଅଟ।
ଅଟ ଚଳନ୍ତି
ହଁ ହଉ ତାହେଲେ ମୁଁ ଏବେ ରଖୁଛି ମୁଁ ଟିକେ ଖାଇବାକୁ ଯିବି ତ ପରେ କରୁଛି ଆଉ
ଓକେ ଓ ବାଏ